ନାଇଁ ଏଠି ବସିଛି ଆଉ।
ଖାଇସାରିଲୁଣି?
ହଁ ଖାଇ ସାରିଲିଣି।
ଓହୋ ରୋଷେଇ?
ହଁ ରୋଷେଇ ସରିଲାଣି ହଁ ସରିଲାଣି। ରୋଷେଇ ସାରିକି ହଁ ଆମ ଜଲଦି ସେ ଯାଆନ୍ତି ନା ଡ୍ୟୁଟି ଖାଇ ପିଇ ସାରି କି ଏମିତି ଯାଆନ୍ତି ଡ୍ୟୁଟି ରୋଷେଇ ସାରିଦଉ ଫେରେ ଗୋଟେ ଦିଟା ବେଳକୁ ଆସିବେ ଆଉ।
ଓ ହୋ, ପିଲା ମାନେ ସ୍କୁଲ ବୋଧେ?
ନାଇଁ ଏବେ ଦେଢ଼ ବର୍ଷ ତାର ଛୁଆ ଟେ ଏଇଠି ଯୋଉ ଶୋଇଛି ସେ ଶୋଇଛି ପୁଅଟା।
ଓ ହୋ।
ରୋଷେଇ ସରିଲାଣି?
ସରିଲାଣି, ଏ ଝିଅ ଟାକୁ ଶୁଆ ଥିଲି ତ ନାହିଁ ଖାଇନି ସକାଳଖିଆ ଖାଇଛି ଖାଲି। ଡେରିରେ ହବ ଏ ଝିଅଟାକୁ ଶୁ ପଖାଳ ଖାଏ କେତେବେଳେ କେମିତି ଜଳଖିଆ ସେମିତି କିଛି ନାହିଁ। ଭାତରେ ଟିକେ ବେଶୀ ଭଲ ଲାଗେ ଆଉ।
କରେ ମୁ ସେମତି କିଛି
ଆଜ୍ଞା?
ଗରମ କେମିତି ହଉଛି ସିଆଡେ?
ଗରମ ଏତେ ତିନି ଚାରି ଦିନ ହେଲାଣି ଟିକେ କମ୍ ଅଛି ମେଘ ଫେଘ ଉଠେଇଛି ନା।
ହୁଁ ହୁଁ।
କଣ ଖାଲି ଗରମ ଯୋଗୁ ବୋପା ମା କୁହନି।
କାଲି ରାତିରେ କିଛି ଶୁଭିଲାନି ତମେ ଲାଗି
ହଁ ସକାଳ ବି ଆଜିିବି କେତେଟା। କଲ ବି ଶୁଭୁନି ତାଙ୍କ କଲ କଥାହେଲେ ଶୁଭୁନି କି ଆମ କଥାରେ ଶୁଭୁନି।
ପ୍ରୋବ୍ଲେମ୍ ଟିକେ ହଉଥିବ ଆଉ।
ହଁ ଗୋଟେ ଗୋଟେ ଲାଗି ଯାଉଛି ଗୋଟେ ଗୋଟେ ଲାଗୁନି ଆଜି ତିନି ଚାରି ଜଣ କଲେଣି ତାଙ୍କ କଥାରେ ସ ଶୁଭୁନି କି ଆମ କଥା ଶୁଭୁନି କଲ ଯାଉଛି। ଶୁଭୁ ନେଇ କଥାର କିଛି।
ଆଉ କ।
ଟିକେ ପେକ ଲାଗୁଛି ନହେଲେ ଲାଗୁନି। କି ମେଘୁଆ ପାଗ ବୋଲି କି ତାର କଣ।
କରିଦି ପାଉନି।
ହୁଁ। ସମତେ ଘରେ ଖାଇସାରିଲେଣି ଜଳଖିଆ ସବୁ ଖାଆନ୍ତି ସକାଳୁ ଜଳଖିଆ।
ଦେଖିଆ ସେମିତି ନାହିଁ ପଖାଳ ଖାଆନ୍ତି। ଗାଁକୁ ଆସିଛି ତ ମୁଁ।
ହଁ ହୁଁ।
ଘରେ ସବୁ ଆମର ପଖାଳ ଖାଆନ୍ତି ସେଠି ଜଳଖିଆ ଭଲ ପାନ୍ତିନି। ଏଇିଠି ଝିଅଟାକୁ ଟିକେ ଥଣ୍ଡା ହୋଇଯାଇଛି ମୋ
ଯଉ ମହୁ ତୁଳସୀ ପତ୍ର ଦୋଉନା ଛୁଆଟାକୁ ଥଣ୍ଡା ହେଇଛି।
ଦଉଛି ତାକୁ ଖାଇବାପା।
ଭୋରୁ ସଫା କରିଦବ ଆଖି ଉପରେ ବା ସଂଜକୁ ଦବ ଯୋଉ ଆଖି ପତାରେ ଟିକେ ଫୁଲା ଫୁଲି ହେଇଥିବ ସେ ସୋରିଷ ତେଲ ମାରିଦବ।
ଫୁଲାଫୁଲି କିଛି ହେଇନି ସେଥିପାଇଁ ମାରିନି। ମହୁ ଆଉ ତୁଳସୀ ପତ୍ର ଦେଇଛି ଖାଇଆଲାଗି।
କେତେ ବର୍ଷ ହେଲାଣି ଝିଅକୁ?
ଏଇ ଦଶ ମାସର ଛୁଆଟା।
ସୋରିଷ ତେଲ ମଟୁରୁ ଛୁଆକୁ ମାରିବନି ସୋରିଷ ତେଲ ମାରିଲେ ଛୁଆଙ୍କୁ କମ୍ଫ ଧରିଦବ।
ହଁ।
ଥଣ୍ଡା କି ଜର ହେନା ନୁଖୁରା ଫୁରା ଛାଡିଦବ କିଛି ତେଲଗେଇବନି ଛୁଆଙ୍କୁ।
ଆମ ପୁର ସେମିତି ଆମେତ ଖାଇବେନି ଆମ ପୁଅ ପା ସେମିତି ଥଣ୍ଡା ହବ ତ ସାଙ୍ଗେ ସାଙ୍ଗେ ହୋମିଓପାଥି ଟ୍ରିଟମେଣ୍ଟ ତାର କରା ସେ ସାଙ୍ଗେ ସାଙ୍ଗ ତାକୁ କିଛି ତେଲ ମୁଁ ମାରେନି, ଆଉ ଯଦି ବି ତେଲ ଟିକେ ମାରିଛି ସାଙ୍ଗେ ସାଙ୍ଗେ କଫ ଧରିଦବ।
ହୁଁ ହୁଁ।
ମୁଁ ଜାନି ସେଦିନଠୁ ଟିକେ ଥଣ୍ଡା ଧରେ କି ନାହିଁ ମୁଁ ମୁଥ ତେଲ ମୁଠୁକୁ ମାରିଦେବି ପୁରା ନୁଖୁରା ଛାଡିଦେବି। କିଛି ଲଗେଇ ଦେମିନି।
ସବୁ ତେଲ ଫୁଲ ଏଇ ସେତିକି ତାଳରେ ଖାଲି ମୁଁ ତେଲ ଫେଲ ମା-ମେଡ଼ିସିନ୍ ଫେଡ଼ିସିନ୍ ଦେଇି ତୁଳସୀ ମହୁ ଦେଇ କମେଇି ଦିଏ।
ଆମର ତ ଏଇଟା ମେଡିସିନ କିଛି ଖାଇନି ଖାଲି ହୋମିଓପାଥି ଖାଇଛି ଆସିବାକୁ ତିନି ଦିନ ଖାଇବା ସେତିକି ଥଣ୍ଡା।
ହଁ ଆ ଖାଇଲେ ସିନା ଛୁଆ କଣ ଅଜମା ଖାଉନି କେତେ ହଇରାଣ କରୁଛନ୍ତି ଛୁଆ।
ହର ଗାଈ ମିଶ୍ଚର ଦଉନ?
ସେ କିଛି ଯେତେ ଯାହା ଦେଇକି ଜମା ଖାଉନି।
ଗାଈ ମିଶ ଖାଇବ ଇ ଝିଅ ଝିଅ ଗାଈ ମିଶ ହଜମ କରିଦବ ଛିଅ ବି ଭୋକ କରିବ ସେଇଟା।
ଡକ୍ଟର ପାଖ କୁ ଲୋକ ମେଡ଼ିସିନେ ହଜି ମେଡ଼ିସିନେ ଡାକ୍ତରହୁଛି ଛୁଆଇନ ଖାଇବେନି କିଛି।
ନା ଏଇନା ତ ଖାଇବେ ନାଇଁଛ ବହୁତ ଚଗଲା ଖାଇବେ ଗାଈ ମିଶ ଜ କଣ ତା ପେଟ ପେଟ ଫେଟ କିଛି ହବନହିଁ ଅସୁବିଧା କିଛି ନାହିଁ ତାଙ୍କର ହୋମିପଥି ଗୋଟେ ଗ୍ରାଇମିକ୍ସର ମିଳୁଛି।
ସେ ଡକ୍ଟର ମନା କରୁଛି ଯେ- ଦେବା ଲାଗିବେ ନହେଲେ ମୁଁ ତ ଫାଷ୍ଟ ଦେଉଛି
ନା ନା ଗ୍ରାଇମିଶ୍ଚର ଡକ୍ଟର ମନାକରୁଛନ୍ତି। ନାଇଁ ସେଇା ଡକ୍ଟର କଣ କହିବ ନା ସମତି ତ ଜନ ମହେ
ଏ ଦେଇଛି କି ତାପରେ ଡକ୍ଟର ମନକଲେ। ହେଲା ବାବୁନି, ମୁଁ ତୁମର ବନ୍ଦ କରିଦେଲି
ହଁ ସେଇଟା ଭଲ ଜିନିଷଟାଇ ଆମ ପୁ ଆଜି ସାରିକା ପାଞ୍ଚ ବର୍ଷ ସାାଇା ଛୁଆ ଖାଇବି ହେଲେ କିଛି ତ ଡିଫେକ୍ଟ ନାଁ ଛୁଆଙ୍କର ହେ ା ହଜମ ହବ। ପେଟ ଫେଟ ଝାଡ଼ା କ୍ଲିୟର ର ହବ ଥଣ୍ଡା ଫଣ୍ଡା ଯଦି ଧରିବନି ଛୁଆଙ୍କର କାଟିଦବ ଥଣ୍ଡା ଟା ବହୁତ। ଇଏ ଜିନିଷ କାଟି ଦଉଛି ଆ କିଛି ମେଡିସିନ ଦର ଖାଇନି ସେଇ ମେଡିସିନ ରେ ଖାଲି ମୁଁ ଦେଇଦେବୁ। ହୋମିଓପାଥି ତା ଜନ୍ମଥନ କଣ କହିଲେ ଜନ୍ମ ପାଣି ତାକୁ ହୋମିଓପାଥି ମାସକୁ ତିନି ଦିନ
ହୁଁ
ଏମତି ତାକୁ ଆଜି ସାଙ୍ଗେ ଆମେ ଆୟୁର୍ବେଦିକ ମେଡିସିନ କଣ ଆମେ ଦେଖିନୁ।
ଆଉ ଏତିକି ଥଣ୍ଡା ହେନେ ଛୁଆ କୁ ସୋରିଷ ତେଲ ଡକ୍ଟର ମନା କଲା ଆମେ ସୋରିଷ ତେଲ ମୋଟରୁ ମାରି ଦୋଉ ନା।
ହ
ତବ କଫ ସାଙ୍ଗେ ସାଙ୍ଗେ ଧରିବ କଣ ନିଜେ ତେଲ ପେଡେଇକି ଲଗଉନ। ମାନେ ଭେଜାଲ ତେଲ ଟା ଆସୁଛି ନା?
ଏଇଠି ଖାଇଲେ ଏଠି ସିନା କଣ କହୁଛି?
ଛୁଆରା ଖାଇବେନି, ଏ ସବୁ ଛୁଆ ସେମିତି, ଏରା ଖାଇବେନି, ମୁଁ ଏଇଟାକୁ ବୁଲେଇ ବୁଲି ବୁଲି ବୁଲି ଖୁଏ। ଖାଇ ଖାଇଲା ନ ଖାଇ ବଡ ହେ ଖାଇବେ ନାଇକ କି?
ଆ ହୁ ସେଆ ନା ବା ସେମିତି ବୁଲେଇ ବୁଲେଇ କେତେ ବୁଲିବ ଦୁଇ ତିନି ଚାମଚ ଖାଇବ ତାପରେ ଜାକିକି ରଖିବ। ପକ୍ଷୀରୁ ସୁବାର କରୁ
ସେଇ ଜାକିକି ତ ଛୁଆ ରଖିବନି ସେଇଟା ତ ଅଡ଼ୁଆ ଆଉ। ହେରା ଖାଇବେନି ଆପା ଫର ହେଇଗଲେଣି ନା ଦଶ ମାସ ହେଇଛି ତାକୁ କିଛି ନା ଦିଅନ ସେ। ଲାକ୍ଟୋଜିନ୍ ଆହୁରି ଦୋଉ-ଉଛୁ ଅଧ ଚାମଚ ନା ପାଣି କରିକି ଗାଧୁଆବେଳେ ଛୁଆଟା କୁ ଭୋକ କରିବ। କ୍ଷୀରଦ ଖାଉଥ କିଛି ଖା୍ୟ
କି ସେ ସିଜା ତ ଟୋଟାଲି ଖାଉନି ସେ ଡାଲି ଡାଲି ଟିକେ, ଆଳୁ ଟିକେ, ଯଦି ଦବୁ ଦୁଇ ଥର ଖାଇବ ତିନିଥର ବେଳକୁ ସୁ
ଏ ଦଶ ମାସରୁ ସିଧା ଦେଲଣି, ସେ ଖାଇବ ନା
ହଁ ସାତମାସ ରୁ ତ ଦିଆହେଉଛି।
ସାତ ମାସରୁ, ତମକୁ ସାତ ମାସରୁ ସିଝାଟା କିଏ କହିଲା ଦେଇଦେ, ଛୁଆଙ୍କର ଏଟା ହଜମ ହବନା, ଛୁଆପା ଏରା ଖାଇବେନି। ଘୃଣା କରିବେ।
ନାଇଁ ସେ ଖାଉ ଥିଲେ ଠିକ ଠାକ୍, ଡାକ୍ଟର ତ କହିଲ ଖା ଡାଲି
ସେ ଫାଷ୍ଟ ଫାଷ୍ଟ ଖାଇବେ, ସେଇଟା ଗ୍ରାଇଣ୍ଡି କରି ନା ଖାଇବେ ଏଇଟାକୁ ମୁଁ ଦେଲି କେତେ ପନ୍ଦର ମାସରେ। ଛୁଆ ଖାଆନ୍ତିନି କିଏ ସିଝା ଖାଏ ଖାାଇନି ମତେ ଭାରି
ତାକୁ ବି ଖାଉନି ଏ ଲାକ୍ଟୋ ଜିନ ଖାଲି
ଆରେ ଏଇ ଅଢ଼େଇ ହୁଁ ମୋ ଭାଇରେ ଅଢ଼େଇ ବର୍ଷର ପୁଅଟେ ହେଲାନି ସେ ଆଜିିଯାଏ ଭାତ ବି ଖାଉନି ଖାଲି ବିସ୍କୁଟ ଦିଟିଯଦି ଗୋଳେଇ ଦେବୁ କୁ ସେଲାକ୍ ରେ ସେ ଖାଇବ ନହେଲେ ସେ ଖାଇବନି।
ହୁଁ।
ସେ ଖାଇବନି ନା ପା ଏବେ ବଡ଼ ହେଲାନି ଖାଇବେନି ମୋ ବୋଉ କହିବ ଏଇଡା ବଡ ହେବେ ଖାଇବେ ଆମେ ଜେନେ ଖୋସାମତ କରି ଖୁଆଇବି।
ମୁ ଭାରି ହଇରାଣ ଛୁଆଙ୍କର କୁଅନି ବୋପା ମା।
ସେ ଯାହା ଖାଇବେ ଖାଇବେ ଗିଳିକି। ଦବନି ଛୁଆ ଯଦି ବି ଓକାଳୀ ହେଲା ତାଙ୍କୁ ଖାଦ୍ୟ ଦବନି ନହଲେ ଦେହରେ ଲାଗିବନି। ଯୋଉ ଚାମଚ ଖାଆନ୍ତୁ ଚାମଚ ଦେଇଦବା ପାଣି ଟ ଦେଇଦବ ହଜମ ହେଇଯିବ ସୋଇଲା ଚାମରେ ପାଣି ପିଆଇଦବ ସଇଲା। ଯାହା ଖାଇବେ ଖାଆନ୍ତୁ ନା ଛୋ
ଖାଲି ଜଳ ଟିକେ ପିଇବ। ଆଉ କ୍ଷୀର ଖାଇବ ସେତିକି ସଇଲା ଆଉ କିଛି
ନା ଯାହା ଖାଉଛି ଖାଉ ଚାମଚ ହଉ ଅଧ ଚାମଚ ହଉ ଓଟାରିନା ଦବନି ଓଟାରିନା ଛୁଆଙ୍କ ଦେହରେ ଲାଗିବନି। ଝଡିଯିବେ। ଆଉ ସେ ଦବନି ଓଟରିହିନା ପା ହେରା ଛୁଆଙ୍କୁ ପେଟରେ କିଛି ରଖିଦିଏନାଇଁ ନା। ଯାହା ଧାରୁ ଆମର ଏଟା ହେଲାଣି ଗୋଟେ ଅଠର ଉଣେଇଶି ମାସେ ହେଲାଣି। ଯାହା ଖାଉଛି ଭାତ ଥରେ ଯଦି ଖାଇଲେ ଖାଇଲା ନହେଲେ ନାଇଁ ରୁଟି ଯଦି ବିସ୍କୁଟ ରେ ଫାଳେ ଖାଇବ ଖାଇବ ମୋଠୁ ଦ ମାନେ ପାଣି ଟିକେ ପିଇଦବୁ ସ ଏଇନା ଯେତେ ଛୁଆଙ୍କୁ ହାଲୁକିଆ ଖାଦ୍ୟ ଦବୁ ସେତେ ଭଲ। ପେଟ ଫାଙ୍କା ରଖିବୁ।
ସ
ଡକ୍ଟର ହୋମିଓପାଥି ଡକ୍ଟର ବିିା ସେଇଆ କହିଲେ ଯାହା ଖାଇବେ ଖାଆନ୍ତୁ ଓଟାରି ହେନେ ବାନ୍ତି କଲେ ଛୁଆଙ୍କୁ ଦବନି। ଫେର,
ନା ମ ଓକାଳ ଘୃଣା ଯିବ ଖାଇବାରେ ଗୋଟେ।
ସେ ଛୁଆଙ୍କୁ ଅସୁ କାରଣ ସେ ନିଜେ ସେ ଖାଦ୍ୟଟାକୁ ସେ ଅସୁକେଇବେ।
ହଁ।
ଏଇଆା ସେ ଆମର ସେମିତି ସେଇଦିନଠୁ ଡକ୍ଟର କଥା ମାନୁଛୁ ଜନ୍ମରୁ। ତାର ଯାହା ଖାଇବ ଖାଉ ଯୋରଜବର୍ଦସ୍ତ ନୁହଁ ବାନ୍ତି ବାନ୍ତି ନକରୁ ତା ଜନମରୁ ବି ସେ ବାନ୍ତି କରେନି। ଏଇଥରେ ଆହୁରି ବେଲି କାଢିକି ଥୁ ଥୁ କଲାଣି ଖାଦ୍ୟକୁ।
ଆ ବଡ଼ ହେଲା ବେଳେ ବେଶି କରୁଛନ୍ତି ଆଉ।
ନାଇଁ ଆର ତ ଏବେ ବର୍ଷେ ଦି ବର୍ଷର ଖଣ୍ଡେ ହେଇଯିବ। ଏ ଯାହା ଖାଇବେ ଖାଆନ୍ତୁ ଏଇନା ଛୋଟ ଛୁଆର ବର୍ଷେ ଦେଢ ବର୍ଷରେ ହେନେ ଯାଇକି। ଛୁଆଁ ଙ୍କୁ ଟିକେ ଗୋଲେଇ ମୋଳେଇକି ବୁଲେଇ ବୁଲାକି ଖୁଆଇଦେଲେ ହବ। ଦାନ୍ତ ଉଠିଲାଣି ନା?
ପୁଣିଥରେ।
ଦାନ୍ତ ଉଠିନି ସିଝା ମିଝା କିଛି ଦିଅନା ହଜମ ହବନି ଦାନ୍ତ ନ ଉଠେଇ କିଛି ଖାଦ୍ୟ ଦବା। ଦେବାକଥା ନୁହେଁ। ଡକ୍ଟର ତ କହିବ ସବୁ ଦିଅ ଛୁଆଁଙ୍କୁ। ନା ଛୁଆଙ୍କୁ ଦିନେ ହଜମ ହବନି ସେ ସେ ଜିନିଷଟା ଘୃଣା କରିବେ। ଖାଇବେନି। ଦାନ୍ତ ଉଠିବ। ସିଜା ମିଜା ଦେଲେ ମୂଁ ତ ଖାଲି ଲାକ୍ଟୋଜିନ ତାର ଏକି ଆଗରେ ମାସ ତା ଦାନ୍ତ ଉଠିଲା। ତ ଦେନି ଏଗାର ମାସ ଉଠାନ୍ତି ଦେହର ଦିନ ଭଲ ଛୁଆଙ୍କର ହେରା କିଛି ଅସୁବିଧା ନାହିଁହେରା ଦାନ୍ତ ଡେରିରେ ଡେରିରେ ଖସିବ କଣ ହେଇଗଲା।
ହୁଁଅ
ଆଉ ସିଝେଇକି ଗ୍ରାଇଡିଙ୍ଗ କରିକି ସେଉ ଫେଉ ଦବନି ସେଉ ଦବନି।
ଏ ତାକୁସେ ଖାଉନି।
ହୁଁ ସେଉଟା ସିଝିକି ଲୋକ ମୁଁ ବହୁତ ଲୋକ ଦେ ଦୋଉ ଜଣ ମୁଁ ବି ଦେଖେ। ସେଉଟାକୁ ସିଝେଇ ଦେଇକି ଗ୍ରାଇଂଡିଙ୍ଗ କରନ୍ତି ସେ ପଛେ ହାତରେ ଚକୁଡି ଦବ ନା ଶିଳରେ ବାଟିକି ଦବ ଦବନିଁ ଗ୍ରାଇଂଡିଙ୍ଗ କରିକି ସେଇଟା ହଜମ କରେଇବନି। ହୁ ହୁ ହୁଁ ହୁଁ
ଓ ଦେ
ତମର ସମ ତମର ଘରେ ବି ଖାଆନ୍ତି ଗୋଟେ ବାପା, ମା ସବୁ ଖାଆନ୍ତି ଗୋଟେ ପରେ ଭାତ ଆଁ ଚା ଫା ପିଇକି ରହିଯାଆନ୍ତି। ମାନେ ଚା ପିଇକି ପିଅନ୍ତି ନା ସକାଳୁ? ତା କେହି ପିଅନ୍ତିନି।
ନା
ଏ ଜଳଖିଆ ଖାଇକି ରହିଥିବେ ଗୋଟାଏ ବେଳକୁ ଖାଇବେ ଆଁ
ହଁ ହଁ
ହୁଁ
ହ ହଉ ମୁଁ ରଖୁଛିି ପଛେଗଲେ କରିବି।
ହଁ ଯା ଯା